ହଁ ମ୍ୟାଡ଼ାମ ନ ଉଁ। ହଁ ନମସ୍କାର ଆଉ କଣ। ଏ ଖାଇକ ବିକା ଆସିକି ଆସିଲିନି କେତେବେଳେ ଚାଲିକି ଟିକେ ବସିଛି ଆପଣ।
ଆଜ୍ଞା ଆଜ୍ଞା ଆଉ ଦେହ ଭଲ ଅଛି ନା।
ହଁ ଦେହ ଟିକେ ଭଲ ଅଛି ଏବେ ଟିକେ ଖାଇକି ଚାଲି ହଉଛି ବେଶୀ ଖାଇଲାଠୁ ତ ଖାଇବା ଅ ଭାରି ହେଇଯାଉଛି। ଟିକେ ଚାଲି ଯାଇ କି ପାନ ମଧୁରି। ଚୋବେଇକି ପାଣି ପିଇ ମୁଁ କହିଲି ଦେଖି ବା ଟିକେ ଫୋନ କରିବା ସାଙ୍ଗ କତି କି କେବେଠରୁ କରିନି।
ଆଚ୍ଛା ଆଚ୍ଛା ଯାହା ହଉ ଆପଣ କଲ କରିଛନ୍ତି ଖୁସି ଲାଗୁଛି ଶୁଣିକି। ଆଉ ଗୋଟେ କଥା ବି କହିବାର ଅଛି ଆପଣଙ୍କୁ ଏଠି ତ ବହୁତ ବର୍ ବର୍ତମାନ ମଧୁମେହ ରୋଗ ଏବେ ବ୍ୟାପିଛି ମାନେ ବ୍ୟାପିଛି କଣ ମଧୁମେହ ରୋଗଟା। ସମସ୍ତଙ୍କ ଶରୀରରେ ହଉଛି ମାନେ ଚିନି। ଚିନି ର ଅଧିକାଂଶ ଖାଇଲେ ଭାତ ବୁଝି ପାରିଲେ ଶସ୍ୟ। ଜାତିୟ ଖାଦ୍ୟ ଖାଇଲେ ସେଗୁରା ସେ ରୋଗରେ ସବୁ ପରିଣତ ହଉଚନ୍ତି।
ତଳ ଯୋଉ ଜିନିଷ ସବୁ ରୋଗ ତ ସେଇ ବା ଆମ ଘରେ ସେଇ ରୋଗୀ ଅ
ମିଠା ଯୋଉଟା ଶରୀର ପାଇଁ ମିଠା ସେଇ ଜିନିଷ ସବୁ ଆଜ୍ଞା।
ଆପଣଙ୍କର ଅଛନ୍ତି ସେ ରୋଗୀ ନା ସାହି ରେ।
ଆଚ୍ଛା ନାଇଁ ଆମର ଏଇ ଜଣେ ଅଛନ୍ତି ଆମ ପରିବାରରେ ସିଏ ବହୁତ। କଷ୍ଟ ରେ ବି ଅଛନ୍ତି ଦୁଇ ତିନି ଥର। ଡାକ୍ତରଖାନା ଗଲେଣି ଡାକ୍ତର ସେ ପରିମର୍ଶ ପରାମର୍ଶ ବି କରୁଛନ୍ତି ବହୁତ ଖ ଇଏରେ ଅଛନ୍ତି ବୁଝିପାରିଲେ। ଆଉ ଏମିତି ବି ଆମ ଘର ପାଖରେ ବି ବହୁତ ଅଛନ୍ତି।
ହଁ ଆଜ୍ଞା ଆମର ପା ଘରେ ତ ଆମ ବା ହଁ ଆମ ଘରେ ଆମ ବାପାଙ୍କର ହେଇଛି ଆଉ ଖାଲି ତାଙ୍କରି ଅବସ୍ ହେଇଛି କିନ୍ତୁ ହେଲେ ବି ସେ ରୋଗର ବହୁତ କଟକଣା ଖାଇବା। ପିଇବା ପ୍ରତି ବହୁତ ସତର୍କତା ଧ୍ୟାନ ଦବାକୁ ପଡ଼ୁଛି।
ହଁ ବା ପାଟିକି ଲାଗୁଥିବା ସ୍ୱାଦର ଜିନିଷ ଦେହକୁ ବହୁତ ପିତା କିନ୍ତୁ ଆମେ ଓ ମ ପାଟିକି ଲାଗୁଥିବା ମିଠାର ଜିନିଷ ଦେହ କୁ କେତେ ଯେ କ ଷ୍ଟ ଦବ କେତେ ଯେ ରୋଗରେ ପ୍ରତିକାର କରୁଛନ୍ତି ବୁଝିପାରିଲେ।
ଏବେ କଣ ଅଶୀ ଶତକଡା ଅସ ଲବେ ଶତକଡ଼ା ସେଇ ରୋଗୀ ଶହେ ଭାଗରୁ।
ଆଜ୍ଞା।
କଣ କରିବା ଆଉ ଯାହା ହବା କଥା ହବ ରୋଗ କଥା ଭିତର କଥା ତ ଆମେ ଜାଣିପାରିବାନି। କିନ୍ତୁ ସେମିତି ଖାଇ ବି ରହିବା କଥା ଆଉ ରୋଗ ବାହାରିଲେ ଥରେ ତ ତାକୁ ସତର୍କତା ଅବଲମ୍ବନ କଲେ ଆଉ ଇଚ୍ଛା ହଉଥିବ ଆଖି ଆଗରେ ତମେ କିନ୍ତୁ ଖାଦ୍ୟ ଖାଇ ପାରୁନଥିବ।
ଆଜ୍ଞା ଆଜ୍ଞା ଠିକ କହିଲେ ଆପଣ ଆଉ। ଆପଣ ଙ୍କର ଆପଣଙ୍କର ବାପାଙ୍କୁ ଯୋଉ ହେଇଛି ମଧୁମେହ ରୋଗ ସେ କୋଉ କୋଉ ଖାଦ୍ୟ ସବୁ ଖାଉନାହାନ୍ତି?
ସିଏ କୌଣସି ଜିନିଷ ଖାଉନାହାନ୍ତି ଚିନି ଖାଉନାହାନ୍ତି ଆଳୁ ଖାଉନାହାନ୍ତି। ଭାତ ଭାତ ଖାଉଛନ୍ତି ଖରାବେେଳେ ଅଳ୍ପ। ଆଉ ଯେତିକ ମାନେ ଯାହା ନିୟମ ସେ ପୁରା ନୀତି ନିୟମରେ ତାଙ୍କ ଶରୀରକୁ ଜଗିଛନ୍ତି ବୋଲି ପଚସ୍ତରୀ ବର୍ଷ ବୟସରେ ବି ସେ ସେମିତି ଅଛନ୍ତି ସବଳ। ନହେଲେ ତା ଦେହରେ ଯେତିକି ଔଷଧ ପତ୍ର ତାଙ୍କର ଟାଇମ ଟେବୁଲ ସବୁ। ସମୟ ଅନୁସାରେ ଖାଉଛନ୍ତି। ବାକି ଯାହା ଯ ନ ଖାଇବା କଥା ବେଶୀ ଚିନି ଆଳୁକୁ ସେ ମୂଳେ ଖାଉନାହାନ୍ତି। ଆଉ ବାକି ଯାଇ ଯେମିତି ଟିକେ ସାରୁ ଫାରୁ ଟିକେ ଅଧେ ଟିକେ ଅଧେ ଖାଉଛନ୍ତି ଚିନି ଆଳୁକୁ ବିଲ୍ କୁଲ୍ ଅନଉନାହାନ୍ତି।
ଓ ହୁଁ ଆଜ୍ଞା ଆଜ୍ଞା ତାହଲେ ଏମିତି ସବୁ ଧର ଯନ୍ତ୍ରଣା ପାଉଛନ୍ତି ଆଉ ନା?
ହଁ ଯନ୍ତ୍ରଣା କାରଣ ଖାଲି ତା ତାକୁ ନେଇକି ପୁଣି ବାହାରୁଛି ଚାପ ରକ୍ତ ଚାପ।
ଆଜ୍ଞା ଆଜ୍ଞା।
ସେ ରୋଗ ବି ଯାହାକୁ ଦେଖିବ ମଧୁମେହ ତାକୁ ରକ୍ତଚାପ। କାହାର ଉଚ୍ଚ ରହୁଛି କାହାର ନିଚ ରହୁଛି।
ହୁଁ ରହିଯାଉଛି ର କ୍ତ ଚାପ ମଧୁମେହ ଏବେ ଯୋଉ ଶରୀରରେ ଆମର ବି ଉୁଁ ବହୁତ ସାରା ତ ରହିଛି ଆମେ କଣ କରିବା ସବୁ ଖାଦ୍ୟ ସାର ଅଭାବରୁ ଯେମିତି ଆମର ଭିଟାମିନ୍।
ହଁ ଭି ତାପରେ ଏବେ ତ ଯୋଉ ଭିଟାମିିନ ଖାଦ୍ୟ ଆସୁଛି ସବୁ ସାର ପଡ଼ିବା ଖାଦ୍ୟ। ଆଉ ତାକୁ ଆମେ ତାକୁ ଖାଇବା ଦ୍ଵାରା ଶରୀର ଭିତର ଆମର ଶିରାପଶିରା ସବୁ କ୍ଷତିଗ୍ରସ୍ତ ହଉଛି ରୋଗ। ଡ ଡାକ୍ତର ପାଖକୁ ଯିବ ତମ ଖାଲି କଣ ନା ଏ ରୋଗ ସେ ରୋଗ। ଯୋଉ ରୋଗ ହେଲେ ଗୋଟେ ବାହାରି ଯାଇଥିବ।
ହ ଆଜ୍ଞା ଆଜ୍ଞା। ଆଉ ଆପଣଙ୍କର ହୁଁ ଆଜି ସବୁ ଖାଦ୍ୟରେ ମଧ୍ୟାହ୍ନରେ କଣ କଣ ସବୁ?
ମଧାହ୍ନରେ ହେ ଭାତ ହେଇଥିଲା ଡାଲି ଆଉ ଚିକେନ ହେଇଥିଲା ଚିକେନ ଯୋଉ ମାନ ଛୁଆ ଖାଇବେ ବୋଲି ଓ କୁକୁଡା ସରି କୁକୁଡ ତବେ ମୁଁ ଜାଣିନି ଆପଣ ବୁଝିପାରନ୍ତିନି ବୋଲି ଆଜ୍ଞା ମୁ ଦୁଃଖିତ। ମୋ ଏ ମନେ ନାହିଁ ଆପଣ ବୁଝିପାରନ୍ତିନି ବୋଲି ଯାଉ କୁକୁଡା ହେଇଥିଲା ଆଉ ବନ୍ଧାକୋବି ପଡିକି ବାପା ଆଣିଥିଲେ ତାଙ୍କର ମାଛ ଖାଇବା ପାଇଁ ସିଏ ହେଇଥିଲା ଆଉ ପିଲାମାନଙ୍କ ପାଇଁ କୁକୁଡା ହେଇଥିଲା। ଘାଣ୍ଟ ହେଇଥିଲା ମାନେ ବନ୍ଧାକୋବି ମାଛ ମୁଣ୍ଡ ପଡିକି ଘାଣ୍ଟ ହେଇଥିଲା। ଆଉ ଆଉ ଗୋଟେ କଣ ହେଇଥିଲା ମାଛ ବିହନ ହେଇଥିଲା ଆଉ। ଆଇଁସ ଆଜି ହେଇଥିଲା ଯେହେତୁ ତୋ ବାପା ତାଙ୍କ ଇଚ୍ଛା ହେଇଥିଲା ଯାହା ଯାହା ଖାଇବାବ ସେ ଆଜି ଆଣିଥିଲେ ଖାଇଥିଲେ।
ତେବେ ଏଇନା ବର୍ତ୍ତମାନ ଆପଣ ଶାଶୁ ଘରେ ଅଛନ୍ତି ନାଇଁ।
ଆଜ୍ଞା ଆଜ୍ଞା ଶାଶୁଘରେ ଅଛନ୍ତି ଏବେ ରହୁଥିଲି ମା ପିଲା ପିଲି ଆଉ ଗର୍ଭବତୀ ଇଏ ହେଲା ତ ସେଠି ଏକା ଆଉ ରହି ହେଲାନି ଆଉ ସ୍ଵାମୀ ଆଣିକି ଏଠି ଛାଡିଛନ୍ତି ଆଉ। ଫ ସେିଏ କାମକୁ ପଳେଇଲା ତା ପରେରେ ମୁଁ ପୁରା ଏକା ହେଇଗଲି ଚମକା ଚମକି ଡରା ଡରି ଆଣିକି ଘର ଲୋକଙ୍କ ପାଇଁ ଛାଡିି ହେଲେ ଆଉ।
ଆଚ୍ଛା ସେଇନା ପରିବାର ସହିତ ଅଛନ୍ତି ନାଇ
ଆଜ୍ଞା।
ଘରେ ଶାଶୁ ଶ୍ୱଶୁର ଦେଢଶୁର ସବୁ ଭଲ ନା।
ସମସ୍ତେ ଭଲ। ସମସ୍ତେ ଭଲ ନହେଲେ ହେଲେବି ମତେ ତ ତ ଭଲ କି ମୁଁ ଯାନ୍ତି ମତେ ସେମାନେ କେମିତି
ଆପଣଙ୍କ କଥା ଟା ରହିଗଲା କଣ କହିଲେ।
ନା ନା ମୁଁ କହିବା ତ ସେଇ ଭଲ ହଁ ହ ହଁ କହୁଛି କହୁଛି ଆଉ ବାକି ମୁଁ ସେମାନଙ୍କୁ କଣ ଲାଗୁଛି ଜାଣିନି ସାସ ଶଶୁର ଯିଏ ମୋର ବହୁତ ଭଲ।
ଶୁଭୁଛି ମୁଁ ହଁ।
ଏବେ ଶୁଭିଲା ଓ କାହିଁକି ରହିଯାଉଛି କି ଏପଟେ ବର୍ଷା ଯେହେତୁ ଆକାଶରେ ହଁ ଆଉ ମୁଁ ଟିକେ କଣ କହିଲେ କି ମୁଁ ଟିକେ ବସି ଉଠ ଉଠି ପାରୁନି ବେଶୀ ସମୟ ତ ଆଉ ମତେ ଟିକେ ଉଠି ପଡିି ଗପିବାକୁ ପଡୁଛି କୋଉଠି ପାଉ ଶୁଭୁନଥିବ ଆଉ। ଏଇ ଯୋଉ ନାଇମ ମୁ କହିଲି ସେମାନେ ମତେ ତ ବାକି ସେ ମାନେ ବହୁତ ଭଲ ମତେ ତ ମୁଁ ତ ସମସ୍ତଙ୍କୁ ଭଲ ଇଏରେ ଦେଖୁଛି। ସେମାନେ ମତେ କଣ ଦେଖୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ତ କେହି ଖରାପ ଦେଖି ନାହାନ୍ତି। ଆଉ ମୁଁ ମେନ କାହାକୁ ଆଜି ପର୍ଯ୍ୟନ୍ତ ଖରାପ ଦେଖିନି।
ଆଜ୍ଞା। ଆଜି ଆପଣ ଭଲ ହେଇ ରହିଛନ୍ତି ବୋଲି ଭଲ ଆପଣ ଯଦି କୌଣସି କୁ ମାନେ ପ୍ରଶ୍ନ ପ୍ରଶ୍ନର ଉତ୍ତର ନ ଦେବେ ମାନେ ଯେମିତି ତାଙ୍କ କଥା ମାନି ଚଳିବେ ତ ତାହେଲେ ଠିକ ଯଦି ଆପଣ କୋଉଥିରେ ମାନେ ଉତର ଦେଇଦେବେ କିମ୍ବା ଜୋରସେ ଟିକେ କହିଦେବେ କିମ୍ବା ଇଏ କରିବେ ସିଏ ମନ ଦୁଃଖ ଟିକେ କରିବେ।
ମନ ଦୁଃଖ କରିବ କଣ? ଘର ଯେହେତୁ ସାନ ସେମାନେ ବେଶୀ ମନଦୁଃଖ କରିବେ କହିଲ ସାନ ତାପରେ ସାନ ତ ବଡମାନଙ୍କ ଉପରେ କହିବା ଭାବିଚିନ୍ତି କହି ହବନି ତ ଆଉ ମୋର ବି ଦିଦି ମାନେ କରିଥିଲେ ଉପରେ ମୁ ସେମାନଙ୍କୁ ସେମିତି କିଛି କେବେ କହିନି। ଆଉ ଏଠି ତ ଶାଶୁଘରେ ଜାଣିଥିବୁ। ତ ଶାଶୁଘର ଠାକୁଙ୍କର ତ କିଛି କହି ହବନି ଆଜ୍ଞା। ଆଉ ଆପଣଙ୍କର ମଧ୍ୟାହ୍ନ ଭୋଜନ ହଁ। ହଁ ଭଉଣୀ ମୋର ଦିଟା ଦିଦି ଥିଲେ ନା।
ଆଜି ମଧ୍ୟାହ୍ନ ଭୋଜନରେ କଣ ହେଇଛି ଆଚ୍ଛା ଆମର ଆଜି ମଧ୍ୟାହ୍ନ ଭୋନ ରେ ହେଇ ଥିଲା ଆଜି ଭାତ ହେଇଥିଲା ଆଉ ଡାଲି ହେଇଥିଲା ଆଉ ମୁଁ ବନ୍ଧାକୋବି ଟିକେ ଗୋଟେ ଯୋଉ ବନ୍ଧାକୋବିର ତରକାରୀ ଯୋଉଟା କରି ଥିଲା କୋବି ଚଢଚଢ କହୁଛନ୍ତି ସେଇଠା କରିଥିଲି ଆଉ ତା ସହିତ ଯୋଉ ପୋଟଳ ଆଳୁକୁ ଭାଜିଥିଲି ତାପରକୁ ଆମର ଜଣେ ମୋ ଭାଇ ସେ ବେଶୀ ପୋଡାପୋଡି ପସନ୍ଦ କରେ ଯେହେତୁ ଆଜି ବୁଧବାର ଥିଲା ମୁଁ ଜନେଟିଏ ପୋଡିଥିଲି ବାଇଗଣ ପୋଡିଥିଲି ଭେଣ୍ଡି ପୋଡିଥିଲି ଟମାଟର ପୋଡିଥିଲି ବଡି ଭାଜିଥିଲି ସିଏ ଟିକେ ନିରାମିଷ। ତ ସେଥିପାଇଁ ସେ ଟିକେ ସାଧାରେ ଖାଇଲା ଖାଇ ସାରିଲା ପରେ
ଆମର ମୋର ବାପା ଯିଏ ସିଏ ବିନା ପିଆଜ ରଶୁଣ ମାନେ ଟୋଟାଲ ଖାଉ ମାନେ ସରି ସବୁଦିନ ପାଇଁ ସିଏ ପ୍ରତିଦିନ ସାଧା। ସାଧା ରାନ୍ଧିବା ପଡୁଛି ପିଆଜ ରସୁଣ ପାଇଁ ରନ୍ଧା ହଉଛି ହଁ। ପିଆଜ ରସୁଣ ରନ୍ଧା ହଉଛି ତାଙ୍କ ପାଇଁ ସାଧା କଢା ହେଇକି ପିଆଜ ରସୁଣ ହଉଛି ବେଳେ ବେଳେ ଅଧିକାଂଶ ସମୟରେ ମାନେ ସ-ସତ ପ୍ରତିଶତରେ ଆମେ ବିନା ପିଆଜ ରସୁଣ ଏକାଥରେ କରିଦଉ ରୋଷେଇ କାରଣ ବିନା ପିଆଜ ରସୁଣ ଭଲ ଲାଗେନା ଯେମିତି ଆଜି
କଲାବେଳକୁ
ହୁଁ ଆଜି ପୋଟଳ ଟେ ଭାଜିଛି ପିଆଜ ନ ଦେଇକି ଭାଜିଛି ଯେହେତୁ ଆଜି କରି ଆଜି ଜହ୍ନି ଭଜା ଟିକେ ପିଆଜ ଦେଇନି ଯଦି ବି ପିଆଜ ଦବାକୁ ପଡେ ଆଗେ ଭଜା ଆଗେ ଭଜା ଟାକୁ କାଢି ଦେଇକି ତାଙ୍କ ପାଇଁ ମଝିରେ କଢେଇରୁ ଭଜା ସାଇଡ କରି ମଝିରେ ତେଲ ପିଆଜ ଦେଇକି ଯୋଗା ଦଉ। ଯଦି ଆମେ ତଡକା ଟିକେ ପ୍ରସ୍ତୁତ କଲି ତଡକା ଆଜି ସକାଳେ କରିଥିଲି ରୁଟି ଆଉ ତଡକା ତଡକା ତାଙ୍କ ପାଇଁ ସିଝେଇକି କାଢିଦେଲି। ଆମେ ପିଆଜ ରସୁଣ ଦେଇ ଫୁଟେଇବୁ। ଏମିତି ଆମର ଭଲ ଭଲତି ପଣସ ମାନେ ଭଲ ଭଲ ପନିର ଏଇଗୁଡା ସବୁ ହେଲେ ଛେନା ତରକାରୀ ଆମେ ସବୁ ଟିକେ ଦଉଛୁ ବାକି ଯଦି ଯଦି ଏ ହେଇଗଲା ଆମର ଶାଗରଈ ସେମିତି କରିଦଉ ଯୋଉ ତାଙ୍କ ପାଇଁ କାଢିକି ପଛରେ ରସୁଣ ପକଉଛୁ ଆଉ କିନ୍ତୁ ବନ୍ଧାକୋବି ହେଲେ ମୁଁ ପିଆଜ ରସୁଣ ଦେଇକିନା ବିନା ପିଆଜ ରସୁଣ ତିଆରି ମୁଁ କରେ ଆଉ ବନ୍ଧାକୋବି ଟା କରେ ଏଇ କଲରା ଭଜା ଏଇ ସବୁ ପ୍ରକାର ଭଜା ମୁଁ ସେ ବିନା ଜଣ କରିଦିଏ ଦେଖି ଯାଇଁ କରେ ଆଉ ଲାଷ୍ଟ ମାନେ ସବୁ କରେ ଆଉ ଏମିତି ହଉଛି କଥା ଆଉ।
ଆପଣଙ୍କର ବି ବନ୍ଧାକୁ ହେଇଥିଲା ଆମର ବନ୍ଧାକୋବି ଆଇଁଷ ପଡିଥିଲା ଆପଣଙ୍କର ସାଧା ଆଉ। ଆପଣଙ୍କର ତ ବହୁତ ଆଇଁଷ କମ ଯେହେତୁ ଖାଉନାହାନ୍ତି?
ହଁ ଖାଉନଥିଲେ ବି ଆମ ଆମର ଯୋଉମାନେ ଅଛନ୍ତି ଦୁଇ ଜଣ ପୁରୁଷ ଲୋକ ଲୋକ ସିଏ ବୁଧବାର ଖାଉଛନ୍ତି ରବିବାର ଖାଉଛନ୍ତି ତ ବୁଧବାର ଖାଉଛନ୍ତି ବୋଲି ଏକା ତ ସକାଳ ମଧ୍ୟାହ୍ନ ରାତିରେ ରବିବାରେ ଖାଇଲେବି ସକାଳ ମଧ୍ୟାହ୍ନ
ଆ ଆମର ଘରେ କଣ କି ଆମ ଘରେ ଆମ ଘରେ ସମ ତେ ଟିକେ ଆଇଁଷ ପ୍ରିୟ ଲୋକ। ଆମ ଶଶୁର ଯି ଦୁଶୁରର ଯିଏ ଛୁଆ ମ ବି ନାଇର ଏମାନେ ତ ଖାଇପାରନ୍ତିନି ନିମଷା ଲଗେଇକି ଆଉ ସେମାନ ହୁଏ ମୁଖ୍ୟ ଲୋକ ମାନେ ତ ଆଇଁଷ ପ୍ରିୟ ତାଙ୍କ ପାଇଁ ଯାହା ରୋଷେଇ ହୁଏ ଆଉ
ଯାହା ହଉ ମତେ କିନ୍ତୁ ଆଜି ଭାରି ଖୁସି ଲାଗିଲା ମତେ ମତେ ବହୁତ ବୁଝେଇଲେ ପରିବାର କେମିତି ସବୁ ରୁହନ୍ତି ମତେ ଆଜି ବହୁତ ଖୁସି ଲାଗିଲା। ବୌଥ ପରିବାର କେମିତି ରୁହନ୍ତି ଏକ ପରିବାର କେମିତି ରୁହନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଏବେ ମୁଁ କଲ୍ ଟିକେ ସମାପ୍ତ କରିପାରିବି?
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆପଣ ସେତେବେଳେ
ଆଜ୍ଞା ରହିଲି ନମସ୍କାର।
ନମସ୍କାର।